ଏମତି ଅଛି।
ହଁ ମୁଁ ତ ଭଲରେ ଅଛି ତୁ କେମିତି ଅଛୁ।
ହଁ ସେମିତି ଚାଲିଛି ଆଉ।
ଆଚ୍ଛା ମୁଁ ନା ଗୋଟେ କଥା ଦବି ତୋତେ ହମ୍ କ ମାନେ କରିଛି।
ହଁ କଣ କହୁନୁ?
ଆମର ତ ଜାଣିଛୁ ସମସ୍ତଙ୍କର ସବୁ ବିଭିନ୍ନ ପ୍ରକାର ଖାଦ୍ୟ ଥାଏ। ତ ତୋତେ ଜଳଖିଆର ମତେ କୋଉ ତିନିଟା ଜିନିଷ ବେଶି ଭଲ ଲାଗେ ଖାଇବାକୁ?
ହଁ ତିନି ଟା? ଆ ହାଁ ଛତୁଆ
ଆଚ୍ଛା, ଛତୁଆ ପୁରା ସାଧା ସିଧା ପୁରା କଣ କହନ୍ତି ତାକୁ ପୁରା ମାନେ
ସରଳ ଖାଦ୍ୟ, ସରଳ ଖାଦ୍ୟ ଯୁଆଡେ ବି ଯିବାର ଥିବ ପାଣିରେ ଗୋଳ ପିଇଦିଅ ଚାଲ। ଆଉ ପେଟ ବି ଥଣ୍ଡା ରହିବ ସେଇଥିରେ ଅ ସମୟ ତ କମ୍ ପେଟ ବି ଥଣ୍ଡା ଦେହ ପାଇଁ ଉପଯୋଗୀ ଆଉ ଏ ଦେ ତାପରେ ଅହ ପେଟ ବି ଫୁଲ ଆଉ ବେଶୀ ଚର୍ବି ଜାତୀୟ ବି ନୁହେଁ। ଇ ମୋଟାପଣ କରିବ। ଶସ୍ତା ସୁନ୍ଦର ମଜବୁତ ଯୋଉ କୁହନ୍ତି। ସେଇ ଗୋଟାକ ପରା ଆଉ। ଆଉ ଏବେ ତ ବଜାରରେ ଯୋଉ ସବୁ ମିଳୁଛି ଛତୁଆ ଗୁଡାକ ବହୁତ ହିଁ ମାନେ ଭଲ ଇଏ ର ମିଳୁଛି।
ହଁ ବଜାର ଛତୁଆ ହଉ କିମ୍ବା ନିଜେ ବି ଘରେ ତିଆରି କରିକି ବି କରି ଖାଇ ଖାଇହବ କିଛି ନାହିଁ ସବୁ ଭଲ।
ଘରେ କରିହବ ଯେ କିନ୍ତୁ ଆଜିକାଲି କୋଉ ସମୟ କିଛି ଘରେ ଆଉ କରିହେବ ବାସ୍। ତାପରେ ସେ ଦ୍ଵିତୀୟ ହଉଛି ଦହିବରା ଆଳୁଦମ୍। କଟକରେ ରହିକି ଦ ଦହିବରା ଆଳୁଦମ ଯଦି ପସନ୍ଦର ଜଳଖିଆ ନହବ ତାହେଲେ କଟକର ରହିବାର କି ଲାଭ।
କିଛି ଲାଭ ନାହିଁ।
ହଁ ଆଉ କିଛି କିଛିଟା ଜାଗା ଏଇଠି ଅଛି ଯାଇକି ଦହିବରା ଖାଏ ବେଳେ ବେଳେ ଘରେ ବି ହୁଏ ଏମିତି ହେଇଯାଏ ଆଉ ତୃତୀୟ ଟା ହଉଛି ପରଟା ଆଳୁ ଭଜା ଗରମ ଗରମ ପରଟା ତା ସହିତ ଆଳୁ ଭ ହୋଇଥିବ ସରୁ ଆଳୁ ପଡିକି ବଢ଼ିଆ ଲାଗେ। ସବୁଦିନ ତ ଜଳଖିଆରେ ଖାଇ ହବନି ଦହିବରା ଆଳୁଦମ।
ହଁ ହଁ ବାହାର ଜିନିଷ ଯାହା ହେଲେ ବି
ହଁ ବାହାର ତ ଜିନିଷ ତାପରେ ଛତୁଆ ଟା ସବୁଦିନ ଯଦିଓ ଖାଇ ହବ କିନ୍ତୁ ବେଳେବେଳେ ପାଟି ଟିକେ ତେଲ ମସଲା ଖୋଜି ନିଏ ଆଉ ସେ ସେଥି ପାଇଁ ହଁ ହଁ ତାପରେ ଦେହ ମୁଣ୍ଡ କେତେବେଳେ କଣ ହେଲେ ପାଟି ଟା ଖରାପ ହେଇଗଲା ଟିକେ ଦହିବାର ଆଡକୁ ମନ ବଳେଇଯାଏ ଆଉ। ଦେଖିବାକୁ ଗଲେ ଦହିବରା ବି କିଛି କି ଖରାପ ଜିନିଷ ନୁହେଁ ସେଇଟା ବି ମାନେ କମ ତେଲ ମସଲାରେ ହେଇଥାଏ ଯଦିଓ ଆଳୁଦମ ଟା ଟିକେ ଅଧିକ ତେଲ ମସଲା ଯଦି ଦହିବରା ଘୁଗୁନି ଦେଖିବ ବି। ସେ ବି ଗୋଟେ ପ୍ରକାର ପେଟ ଥଣ୍ଡା ରକେ ଦହି ଟା। କିନ୍ତୁ ଏଇଆ ଦେହକୁ ବି ଥଣ୍ଡା କରିଦିଏ ସେଇ ଜିନିଷ ଟା। ପେଟ ଗରମ ର ବି ବେଳେ ବେଳେ ମାନେ ସମ୍ଭାବନା ଅଛି।
ନିଶ୍ଚୟ ନିଶ୍ଚୟ।
ତ ଏମିତି ହେଇକି ଆଉ ମୁଁ ତ କହିଲି ନା। ହଁ ମୁଁ ତ କହିଲି ତୁ କହ ଏବେ ତୋର ତିନିଟା କଣ?
ହୁଁ ଯଦି ଭାବିବି ମୋର ତିନିଟା ପସନ୍ଦିତା ବହୁତ ଅତି। ପ୍ରିୟ ଯଦି ଜଳଖିଆ ଭାବିବି ଅ ତାହେଲେ ପ୍ରଥମେ ମୁଁ ରଖିବି ଉ ଆଳୁ ପରଟା।
ହୁଁ ଆଳୁ ପରଟା। ସେ ଯୋଉ ପିଆଜ ପକେଇକି
ହଁ ପିଆଜ ପଡୁ ପଡିଲେ ବି ଭଲ ଲାଗିବ ନ ପଢିଲେ ବି ଭଲ ଲାଗିବ ଆଳୁ ପରଟା ଯୋଉ ହୁଏ ସେଥିରେ ଆଳୁ ସହିତ ପନିର ପଡୁ କିମ୍ବା ପିଆଜ ପଡୁ କିମ୍ବା କୋବି ପଡୁ
ଗୋଟେ କଥା କହ ପରଟାରେ କିଛି ବି ପକେଇକି ତା ଭିତରେ ପୁର ଦେଇ ବନେଇଦେଲେ ସେଟା ସବୁ ପ୍ରକାର ଟେଷ୍ଟୀ ଲାଗେ ସ୍ୱାଦ ହିଁ କିଛି ଅଲଗା ଥାଏ।
ହଁ ତ ମତେ ସେଟା ତୁ ହୋ। ଆଉ କହନା ଇଲଛା ହେଲାଣି ଖାଇବାକୁ ତ ତା ମଜା ହିଁ ଅଲଗା ତ ଆଳୁ ପରଟା ମତେ ବହୁତ ଭଲ ଲାଗେ ଖାଇବାକୁ। କିନ୍ତୁ ହଁ ତାକୁ ସବୁବେଳେ ବି ଖାଏ ନା କାରଣ ଘରେ ମାମା କହେ କେତେ ଆଳୁ ପରଟା ଖାଉଛୁ ଆଳୁ ଗୁଡା କଣ ଦେହ ପାଇଁ ଏତେ ଭଲ ଯେ ତୁ ଏତେ ଆଳୁ ପରଟା ଆଳୁ ପରଟା ହଉଛୁ ମୁଁ ଫିର ବି ଖାଏ କିନ୍ତୁ ଦେଖିକି ଖାଏ ଆଉ ଏତେ ବି ଖାଏନି ଯେ ମାମା ପାଟି କରିବ ସେଥିପାଇଁ କି କିନ୍ତୁ ମତେ ସେଟା ବହୁତ ଭଲ ଲାଗେ ଖାଇବାକୁ ସିମ୍ ବହୁତ ହିଁ ସାଧା ଅଛି ଖାଲି ଆଚାର ହଉ ଦହି ହଉ ଯୋକୌଣସି ଜିନିଷରେ ବି ତତେ କିଛି ମାନେ ଅଲଗା କରିବାକୁ ପଡିବନି। ଖାଲି ସେଇଟା ହେଇ ଭର୍ତ୍ତି କରିଦେଇ କି ଆଳୁର ମିଶ୍ରଣ କୁ ବା କମ ସମୟରେ ବି ହବ। କମ ପରିଶ୍ରମରେ ବି ହବ ଆଉ କମ ଜିନିଷରେ ବି ତୁ ଖାଇପାରିବୁ। ତ ହୁଁ- ହୁଁ -ହୁଁ। ତ ସେଇଟା ହଉଛି ମୋର ପ୍ର ପ୍ରଥମ ଦ୍ଵିତୀୟ ଯଦି କହିବି ମତେ ଭଲ ଲାଗେ ଇଟିଲି ଆଉ ତରକାରୀ।
ଓହୋ।
କଣ ନା ବରା ବି ଥାଏ କିନ୍ତୁ ବରା ଅପେକ୍ଷା ମତେ ଇଟଲି ତରକାରୀ ବେଶୀ ଭଲ ଲାଗେ କାରଣ ଇଟଲି ରେ ଯେତେବେଳେ ସେ ତରକାରୀ ଟା ପଡିଯାଏ ଇଟଲି ଯେତେବେଳେ ସେ ତରକାରୀ ପୁରା ଶୋଷିନିଏ ପୁରା ଭିଜେଇ ଦିଏ।
ସେ ପୁରା ମସଲା ଇଟଲି ହେଇଯାଏ।
ପୁରା ନରମ ନରମ ହେଇଯାଏ।
ଯଦି ସାଙ୍ଗ କଥା କହିଲୁଣି ମନେ ପଡୁଛି ଯେବେ ଯେତେବେଳେ ଆମେ ଯାଉଥିଲେ ବାନିକ ସେତେବେଳେ କେ ସେ ଯେ ସେଇ ଇଟଲି ମଟର ତରକାରୀ ଦହିବରା ସେଇ ଯୋଉ ଖାଇ
ତୁ ପ୍ରକାରର ଦିଏ। କେତେବେଳେ ଇଟିଲି କେତେବେଳେ ବରା କେତେବେଳେ ଆଳୁଚପ ସିଙ୍ଗେଡା ପୁରୀ, ଉପମା ବି ଦେଇଦିଏ ସେ।
ହଁ ପରା ସିଏ ତାପରେ ଆଉ
ହୁଁ ପଇସାରେ ବି ଦିଏ।
ପଇସା ତ କମ ପଇସା ଆଉ ଗୋଟେ ଯୋଉ ଠିକ ତଳେ ଯୋଉଠି ଆମେ ଗାଡି ରଖିକି ଯାଉ ଗଲାବେଳକୁ ସେ ଯୋଉ ଲୋକଟା ଦଉ ଥିଲା ସେ ବି କେତେ ବ ଆଉ ଗୋଟେ ଯୋଉ ମାନେ ଆମର ପ୍ରସିଦ୍ଧ ଜାଗା ଟା ଯୋଉଠି ଆମେ ବହୁତ ଥର ଖାଇଛୁ ସେ ଯୋଉ ଲଙ୍କା ଚଟଣି ପ୍ରାୟତଃ ଲଙ୍କା। ଚଟନି।
ହଁ ସେଇଟା ତ ପ୍ରସିଦ୍ଧ ଆମ ଭିତରେ ପ୍ରସିଦ୍ଧ ସେଇଟା ଆଉ କୋଉଠି ପ୍ରସିଦ୍ଧ ହଉ ନ ହଉ ଆମର ପ୍ରସିଦ୍ଧ ଆଉ।
ଆଉ କାହା କଥାରୁ କଣ ଆମ ଭିତରେ ତ ପ୍ରସିଦ୍ଧ ତ ଆଜି ମାନେ ଚାରି ବର୍ଷ ହେଇଗଲାଣି ଆମେ ଆଉ ସେପଟକୁ ଯାଇନେ। କି ଖାଇବି ଗା ଖାଇ ଖାଇବି ଯାଇଛ ଯଦିଓ ଖାଇନେ ଆମେ। ତାପରେ ରହ ହେଲା ଆଉ କଣ? ।
ତିଅ ରହିଲାଣି। ତ ଦୁତିୟ ରେ ତ ଗଲା ଇଟଲି ତରକାରୀ ତୃତୀୟ ଯଦି କହିବି ତାହେଲେ ଅ ଚୁଡା ଉଁ ଚୁଡା ହେଇପାରିବ।
ଦହିଚୁଡ଼ା ନଡ଼ିଆ କଦଳୀ।
କିମ୍ବା ହଁ ଚୁଡା ନଡିଆ କଦଳୀ ହଉ କିମ୍ବା ଚୁଡା ଭଜା ହଉ ଦିଟା ଭିତରେ ଯୋଉଟା ହେଲେ ବି ଚଳିବ କାରଣ ଚୁଡା ଟା ଖାଇଲା ମାନେ ସେଇଟା ପେଟରେ ଫଉଲିବାକୁ ଆରମ୍ଭ ହେଇଯାଏ। ପେଟ ଥଣ୍ଡା ବି ରଖି ଠିକ କଥା କହିଲୁ ତ ସେଇଟା ଦୀପ ସବୁ ପ୍ରକାର କାମ କରେ ପେଟ ଫୁଲ ବି ଲାଗେ ଅଳ୍ପ ଖା ତ ପେଟ ଫୁଲ ହେଇଯିବ ପାଣି ପିଇ ଦେଲା ପରେ ତ ସେଇ
ଏଇଟା ତ କହିଲୁନି ତିନିଟା ତିନିଟା କିନ୍ତୁ ତିନି ଟା ନୁହେଁ ଆମେ ତ ସପ୍ତାହକ ସାତ ଦିନରେ ସାତ ପ୍ରକାର ଖାଉଛେ ସେ ପୁଣି ସେ ମାନେ ବାରମ୍ବାର ହଁ ଖାଉଛେ ତ ତା ଭିତରେ ଗୋଟେ ମାଣ୍ଡିଆ ଅଛି ମାଣ୍ଡିଆ ଟା ବଢିଆ
ହୁଁ ହୁଁ ମାଣ୍ଡିଆ ଟା ସେଟା ବହୁତ ମାନେ ଉପକାରର।
ହଁ ଉପ ଘରେ ରହିଲେ ମାନେ ତ ସବୁ ଉପକାର ଖାଦ୍ୟ ମିଳିବ ଖାଇବାକୁ କିଛି ସେମତି
ଆଉ ମାଣ୍ଡିଆରେ ତ ବହୁତ ପ୍ରକାର ବନେଇ ପାରିବୁ, ଯେମିତି ମାଣ୍ଡିଆ ତୁ ବନେଇ ପାରିବୁ ଚକୁଳି, ଇଟଲି ବି ବନେଇ ପାରିବୁ ଆଉ ମା ମାଣ୍ଡିଆ ର ଆଉ କଣ ହେଇପାରିବ? ହଁ ଆରାମସ୍ ଆଉ ବହୁତ ଭଲ ବି ଲାଗିବ ତାର
ମାଣ୍ଡିଆ ଯାଉ ତାପରେ ମାଣ୍ଡିଆ ଖିରି। ତାପରେ
ହଁ ହଁ ଶୁଣିଛି ଶୁ
ମାଣ୍ଡିଆର ମଣ୍ଡା ପିଠା ହଁ ମାଣ୍ଡିଆର ମଣ୍ଡା ପିଠା। ବି ହେଲାଣି।
ବା।
ଆଉ ଆଉ ରହିଲା କି ତାପରେ ଆଉ ରହିଲା ଯୋଉ ଖାଇବା ଭିତରେ ଯୋଉ ଖାଉ ସୁଜି ଚକୁଳି ଯୋଉଟା ହୁଏ। ପରିବା ପଡିକି ସବୁ।
ସେଇଟା ଭଲ ଆଉ ଯୋଉ ଉ ଆମର ତ ଓଡିଶାରେ ଏଇଟା ଯୋଉ ଚକୁଳି ଆଉ ଯୋଉ ଆମର ଚକୁଳି ଖାଲି ଦେଇଦେବେ ତା ଦେହରେ ଦେଇଦେବେ ତରକାରୀ। ମୁଁ ଖାଇଛି। ମାନେ ଖାଲି ଚକୁଳି ଉପରେ ତରକାରୀ ଦେଇଦେବେ ତାପରେ ଟିକେ ନଡିଆ ଚଟଣି ଦେଇଦେବେ ଖାଲି ଚକୁଳି ମସଲା ନଥିବ।
ନଡିଆ ଚଟଣି ନଡିଆ ଚଟଣି ଏବେ କେବେ ମୁଁ ଗୋଟେ ଘରେ ବନେଇଥିଲି ମାନେ ତୁ ସାଙ୍ଗ ବିଶ୍ଵାସ କରିବୁନି ଏତେ ସ୍ଵାଦ ବନେଇଥିଲା ଯେ ମାନେ ନଡିଆ ନେଇଥିଲି ତା ଦେହରେ ଟିକେ ନାକୁ ତେନ୍ତୁଳି। ଟିକେ ଧନ୍ୟଆ ପତ୍ର ଟିକେ ଜି ଟିକେ ଚିନି, ଲଙ୍କା ଓ କି ମାନେ ସ୍ଵାଦ ଥିଲା।
ବଢିଆ ଲାଗୁଥିବ ତା ସହିତ ମୁଁ ଆଉ ଗୋଟେ ମାନେ ତତେ ଦଉଛି ଉପାୟ ମାନେ ସେଇ ଯୋଉ ଜିନିଷ ଟା ସେଥିରେ ଟିକେ ଭ ଯା ବାଦାମ ଆଉ ଭଜା ଯୋଉ ବୁଟନ ବୁ ଟଡାଲି ବାସ୍।
ବାସ୍ ବାସ୍ ସେଇ ବୁଟ ଡାଲିଟା ହେ ଦିନ ସରି ଯାଇଥିଲା ତ ବାଦାମ ଥିଲା ବାଦାମ ପକେଇବି ନ ପକେଇକି କରିକି ପ ଏଥାଉ ଖାଲି
ସେ ଦିଟା ପକେଇଦେ ତା ସ୍ଵାଦ ଟା ଆହୁରି ତିନି ଗୁଣ ଚାରି ଗୁଣ ହେଇଯିବ।
ସେ ଯୋଉ ବୃଷଙ୍ଗ ପତ୍ର ପଞ୍ଚ ଫୁଟଣ ସୋରିଷ ଶଙ୍କ ମାରିଦେଲି। ତା ସହିତ ଘରେ ଅରୁଆ ଭାତ, ଡାଲ ତ ମାନେ ଆଉ ଆଉ କଣ କହିବି ପା ଉଡିଲା। ଖାଇବା ଟା ଉଡ଼ିଗଲା ପୁରା। ସମସ୍ତଙ୍କ ପ୍ଲେଟ ସଫା।
ପୁରା ସଫା। ସବୁ ଭାରି ଖୁସି ବି ହେଇଥିବେ ନିଶ୍ଚୟ ସେଟା ସ୍ଵାଦ ଯୁକ୍ତ ହେଇଥିବ କାରଣ ମୁଁ ଜାଣିଛି ତାର ବହୁତ ।
ତା ସେ ସେଇ ବା ସାମାନ୍ୟ ଟିକେ ଚେଞ୍ଜ ଲେବୁ ରସ ଆରିକା ତେନ୍ତୁଳି ପକେଇଦେଲେ ଆଉ
ସେଇଟା ତୁ ମାନେ ତାର ଗୋଟେ ମାନେ ଭଲ କାମ କଣ କହିଲୁ ସେ ଆମେ ପିଟୁ ଚକୁଳି ରେ ଖାଇପାରିବୁ ଦୋସାରେ ଖାଇ
ତାକୁ ସବୁଥିରେ ଖାଇପାରିବ ତୁ ଚାହିଁଲେ ମରରେ ହବରା ଆଉ ଆଉ ଗୋଟେ ସେମିତି ସେ ହଉଛି ଯୋଉ କଣ କୁହନ୍ତି ପାଟିର ପସୁମୀ ଉପମା। ସବୁ ପରିବା ପରିବା ପକେଇକି ସେ ଯୋଉ ମଟର ଛୁଇଁ, ବିଟ୍ ଗାଜର, କ୍ୟାପ୍ସିକ ପରିବା ପକେଇକି ଯେଉ ଭେଜିଟେବୁଲ ଉପମା। ତା ସହିତ ଟିକେ ସିଜା ଡାଇପ୍ ଲି ତ ଏଇତ ଏଇ
ଆଏ ହାଏ ଶାନ୍ତି।
ଟମାଟୋ ସସ୍ ପକେଇଦଲେ। ଟମାଟୋ ଚଟଣୀ ଯୋଉଟା କୁହନ୍ତି। ବାସ୍ ଏଇ ସବୁ ଖାଇବା ଜଳଖିଆରେ ତ ଏତିକ ପ୍ରକାର ହେଲାଣି। ହୁଁ।
ଏବେ ଭାବ୍ କହ ମତେ ସେଇଟା ତିନି ପ୍ରକାର ତତେ ମାନେ ଖରା ବେଳେ କଣ ଭଲ ଲାଗେ ଖାଇବାକୁ?
ଖରା ବେଳେ ବାର ଦେଇକି ଦେଖ ସାଙ୍ଗ ଯଦି ଯଦି ବାର ଅଛି ଟିକେ କେ ଆଇଁଷ ପାଣିର ଆମିଷର ତାହେଲେ ତ ନିହାତି ମାଛ ଚିଙ୍ଗୁଡି କାହିଁନା ମୁଁ ତଳ ମଟନ ମାଂସ। ହଁ ଫୁଲ୍ ମାଡ। ଆଉ ଯଦି ସାଧା ବାରି ଅଛି। ଛି ଆଉ ସେଦିନ ବିନା ପିଆଜ ରସୁଣ ହବାର ଅଛି ସିମ୍ପୁଲ ଭାତ ଟିକେ ଡାଲି ହଉ କିମ୍ବା ଡାଲମା, ଆଳୁ ଭର୍ତ୍ତା, ଭେଣ୍ଡି ଭଜା, କଲରା ଭଜା ହେଇଗଲେ ହେଇଗଲା। ଆଉ ଯଦି ପିଆଜ ରସୁଣ ହବାର ଅଛି। ମତେ ସୋୟାବିନ୍ ଟା ବହୁତ ଭଲ ଲାଗେ। ବିନ୍ ଯୋଉ ହଁ ବେସନ ଦରକାରୀଟା। ତାପରେ। ଆଉି ସିଜୀନ୍ ଯୋଉ ମାନେ ସବୁ ସମୟ। ନେଇକି ପରିବା ରୁ। ତୋ ଦେଇକି ଯୋଉ ଯୋଉଟା ଯେତେବେଳେ ଖାଇବା ଟା ଭଲ ଲାଗେ ଆ ଶୀତ ଦିନେ କୋବି ଖାଇବାକୁ ଭଲ ଲାଗେ।
ଭଲ ଲାଗେ କୋବି ତରକାରୀ ହଉ କିମ୍ବା ଭଜା ହଉ ହୁଁ।
କୋବେଟା ବଢିଆ ଲାଗେ। ଖାଇବାକୁ ଆଉ ଏଇ ଯୋଉ କିଛି ଦିନ ତଳେ ପଣସ ଚାଲିଥିଲା ପଣସ। ସେଟା ବଢ଼ିଆ ଲାଗୁଥିଲା ଖାଇବାକୁ। ପରେଇ ଏଇ ମଝିରେ ଏବେ ପୋଟଳ ଚାଲିଛି କୁନ୍ଦୁରୀ ପୋଟଳ ଏଇଗୁଡା ସବୁ ଫାଳ ଭଜା କରିଦବ ପ-